ହ୍ୟାଲୋ।
ହଁ କଁ କରୁଛ
ହୁଁ କନ କରୁଛ ତମେ।
ହ୍ୟାଲୋ।
ଏଠି ସୋଇ
ମୁଁ ବି ଶୋଇଚେ।
କଁ ଖାଇଲ?
ମୁଁ ଖାଇଲି ଭାତ ଡାଲ୍ମା ଆଳୁ ଚକଟା ଆଉ ଭେଣ୍ଡି ତ ତକାରୀ।
ଉଁ ହୁଁ ଆଜି କଁ ପରା ସାଧା?
ହଁ ଆଜି ଗୁରୁବାର ବା।
ଉଁ ହୁଁ।
ତମେ କଁ ଖାଇଲ?
ମୁଁ ଖାଇଲି ଭାତ ଡାଲି ସୋୟାବିନ୍ କଷା ଆଉ ଆଳୁ ପୋଟଳ ଭଜା।
ଓ ସୋୟାବିନ୍ କଷା ତମେ କରିଥିଲ?
ହୁଁ।
କେମ୍ ତି ବା କରିଥିଲ?
ହାତରେ କରିଥିଲି ଵା।
ହଁ ଯେ କେମିତି ରୋଷେଇ କରିଥିଲ ସେଇଟା ପଚାରୁଚି ଆଉ କଣ ଗୋଡରେ ରୋଷେଇ କରନ୍ତ ନା କଣ।
ନା ଯେ ତମେ ଯଉ କଉଥିଲ କେମିତି କରୁଥିଲ ହାତରେ ହିଁ ତ କରନ୍ତି ନା। ହଁ ପଚାରୁଥିଲି ତ
ପୋସା ଆଉ କଣ ତମେ କଣ ଛୋଟ ଛୁଆ ବୁଝିପାରୁନ
ବୁଝି ପାର୍ ଲିନି ଆଉ ଆରେ ହଁ ହୁଁ ସୋୟାବିନ୍ କୋ ଗରମ ପାଣିରେ ଫାଷ୍ଟ୍ ଭିଜେଇଦବ
ହଁ।
ତା ପରେ ସେଟା ହେଇଗଲା ପରେ ତାକୁ ଚୁପୁଡିକି ଗୋଟେ ଜାଗାରେ ରଖିଦବା
ହଁ।
ତାପରେ ତାକୁ ତେଲ ଦେଇକିରି ଭାଜିବ ଫ୍ରାଏ କରିଦବ ସୋୟାବିନ୍ କୁ ସେଥିରେ ଟିକେ ଲୁଣ ହଳ୍ ଦି ଆଡ୍ କରିଦବ ଭଜିଲା ବେଳେ ତାପରେ ସୋୟାବିନ୍ ରେଡ଼ି ହେଇଗଲା ଆଉ।
ବଢିଆ ଆଉ।
ତାପରେ ଆମେ ନବା ପିଆଜ ରସୁଣ ଅଦା ପେଷ୍ଟ୍ ନେଇକି ହଁ ଆଉ ତେଲ ପକେଇକି ତାକୁ ମସଲା ଘାଣ୍ଟିବା ଏପଟେ ଛୋଟ ଛୋଟ ଆଳୁ କାଟିଥିବା
ହୁଁ।
ତାକୁ ସେଇ ମସଲାଥିରେ ପକାଇ ତାକୁ କଷିବା। ହେଲା ଆଳୁ ଟା ଟିକେ ସିଜି ହେଇକି ଆସିଲା ପରେ ମସଲା ଟା କଶି ହେଇଗଲା ପରେ ପରେ ସେଥିରେ ଲୁଣ ହଳଦୀ ଗୁଣ୍ଡ ମସଲା ସବୁ ଆଡ କରିଦବ।
ହୁଁ।
କାଶ୍ମୀରୀ ଲଙ୍କା ଜିରା ଲ ଜିରା ଗୁଣ୍ଡ ଆଉ କରିପୌଡର ସବୁ ଆଡ଼ କରିକି ଘାଣ୍ଟିବ। ଯେପର୍ଯ୍ୟନ୍ତ ତେଲ ନବହାରିବା ଷ୍ଟାର୍ଟ କରିଚି ସେପର୍ଯ୍ୟନ୍ତ କଷୁଥିବେ। ତେଲ ବାହାରି ଆସିଲା ପରେ ସେତିରେ ଆମେ ପାଣି ଦେଇ ଦେଇ ଦେଵା ଆଳୁ ଟା ସିଝିଗଲା ପରେ ତାପରେ ଆମେ ସୋୟାବିନ କୁ ଆଡ କରିବା ହେଲା?
ଆରେ ବା ବଢିଆ ଭାବରେ କଷଟା ହେଲା।
ହଁ ଆରେ ମୁଁ ଗୋଟେ କଥା କହୁଥିଲି? ମୋର ଟିକେ ଭାରି ଇଚ୍ଛା ଅଛି ଟିକେ ହେଲ୍ଦି ୱେରେ ମୋମୋଜ କରିବା ପାଇଁ ଖାଇବା ପାଇଁ ଘରେ ବନେଇକିରି ଖାଇବା ପାଇଁ। ଟିକେ ମୋମୋ ରେସିପ୍ ଟିକେ କହିବ କି?
ମୋମୋ ରେସିପି?
ହୁଁ।
ତମର କେମିତି ମୋମୋ ଖାଇବା ପାଇଁ ଇଛା ହେଲା?
ମୋର କେବେଠାରୁ ଇଚ୍ଛା ଅଛି ପ୍ରତେ ମୁଁ ଜଣେ କହିଥିଲେ ଦେବି ବୋଲି ତ ସେ ସେ ଜଣକ ଦେଇନାହାନ୍ତି ମୋର ଟିକେ ଆଜି ଇଛା ଅଛି ଖାଇବା ପାଇଁ।
ଓକେ ମୁଁ ତାହଲେ ତମକୁ ବେଷ୍ଟ ମୋମୋ ଉପାୟ କହୁଛି ହେଲା ଫାଷ୍ଟ ମୋମୋ ପାଇଁ ସାମଗ୍ରୀ ଆମର କଣ କଣ ଦରକାର ଲେଖିଦିଅ ମଇଦା ଲୁଣ
ନାଁ ନାଁ ମଇଦା ଜାଗାରେ ଅଟା ଆଡ କରିହବ ନା?
ନା ନା ମଇଦାରେ ହିଁ ଟେଷ୍ଟ ଆସିବ ଅଟାରେ ସେ ସ୍ଵାଦ ଆସିବନି।
ଅଟାରେ କଣ ଲାଗିଲା?
ପୁରା ବେକାର ଲାଗିବ। ମୋ ରେସିପଟ ଟା ଶୁଣ ତାପରେ ତମେ ଅଟୋ ପକାଅ ମଇଦା ପକାଅ
ହୁଁ।
ମଇଦା ଲୁଣ ପାଣି ତାପରେ ପୁର ପାଇଁ କୋବି ଯୋଉ ବନ୍ଧା କୋବିକୁ ଆମେ କୁଟ କୁଟ କରି ପୁରା କୁଟିଦବା ତାକୁ।
ଯଦି ନନଭେଜ ଟା କରିବା?
ହଁ କହୁଛିପା ଶୁଣି ସାର ଆଗକୁ କଟ ଶୁଣ କୋବି କଟ କଟ କରିଦବା ନହେଲେ ଗାଜର ପିଆଜ ରସୁଣ ଗୋଲମରିଚ୍ଚ ଗୁଣ୍ଡ ସୋୟା ସସ୍ ଲୁଣ ତେଲ ଯୋଉଥିରେ ତମକୁ କୁଟକୁଟ କର ସେଇଥିରେ ଛୋଟ ଛୋଟ କରି କାଟିକି ତାକୁ ଛେଚିଦବ। ଯଦି ଚିକେନ ପକିଥିବ ଚିକେନ ବି ଛୋଟ ଛୋଟ ବ୍ରେଷ୍ଟ ପିସ୍ ଆଣି କାଟିକି। ମାନେ ଛୋଟ ଛୋଟ କରିଦବ ନହେଲେ ପନିର ଯଦି ଚାହିଁବ ପନିର ତମ ଇଛା।
ସବୁ ଛେଚା ହବ।
ଫାଷ୍ଟ ହଉଛି ମଇଦାରେ ଲୁଣ କୁ ପକେଇବା। ତାପରେ ଧୀରେ ଧୀରେ ପାଣିକୁ ଗରମ କରିବା ଆଉ ସେଥିରେ ଗୋଲ ଗୋଲ କରିବା ସେ ଯୋଉ ମଇଦା ଲୁଣ ମିଶେଇ ତା ପୁରା ଗୋଲ ଗୋଲ କରିବା ତା କୋଡିଏ ମିନିଟ୍ ପୁରା ତାକୁ କୁ ଇଏ କରିବା ବୁଡେଇକି ରଖିବା। ତାର ପୁର ତିଆରି କରିବା ପରେ ପୁର କେମ୍ ତିଆରି କରିବ? ଯୋଉଟା ଆମେ ଛୋଟ୍ ଛୋଟ କାଟିଥିଲେ ତାକୁ ଗୋଟେ ତେଲ ଗରମ୍ କଡ଼େଇରେ ତେଲ ଗରମ୍ କରି ଫାଷ୍ଟ ରସୁଣ ପିଆଜ କୁ ପକେଇଦବା।
ହୁଁ।
ତାପରେ କୋ ତାପରେ କୋବି, ଗାଜର କି ତମେ ଯାହା ଚିକେନ୍, ପନିର୍ ଯାହା ବି ପକେଇବ। ତାପରେ ସେଥେରେ ଲୁଣ, ଗୋଲମରିଚ ଆଉ ସୋୟା ସସ୍ ଆଡ କରିବା ତାପରେ ତାକୁ କିଛି ଟାଇମ୍ ଥଣ୍ଡା ହବାକୁ ଛାଡ଼ିଦବା। ତାପରେ ଯୋଉ ଛୋଟ ଛୋଟ ଆମେ ଯୋଉ ମଣ୍ଡା ଭଳିଆ ଗୋଲ କରି ଥିଲେ ତାକୁ ବେଲିବା ହେଲା। ଛୋ ଟିକ୍ ଟିକ୍ ବେଲିବା ବେଲିଲା ପରେ ତା ଭିତେରେ ସେ ପୁରକୁ ଚାରି ପାଖେରେ ପୂରେଇକି ରଖିବା। ତାପରେ ଦଶ ରୁ ପନ୍ଦର ମିଣ୍ଟି ଯାଏ ତାକୁ ଷ୍ଟିମ୍ କରିବା।
କୋଉଥେରେ?
ପ୍ରେସର୍ ରେ ହଉ ଯଦି ତମର ମୁହଁ ଇଏ ଅଛି ମୋମୋ ମେକର୍ ଅଛି ତାହେଲେ ସେଥେରେ। ତାହେଲେ ପ୍ରେସରରେ ହଁ ଇଟିଲ୍ ଚାଞ୍ଚରେ ବି ହବ। ତାକୁ ଷ୍ଟିମ୍ କରିଦବା ବାସ୍ ହେଇଗଲା, ଆଉ ମୋମୋ ଚଟନୀ ପାଇଁ ଟମାଟୋ ଶୁଖିଲା ଲଙ୍କା, ରସୁଣ, ଲୁଣ, ଲେମ୍ବୁ ରସ ସବୁ ଗ୍ରାଇଣ୍ଡିଙ୍ଗ କରିଦବା। ବାସ୍ ହେଇଗଲା ମୋମୋ ଚଟ୍ ମୋମୋ ହେଇଗଲା।
ଉଁ ହୁଁ। ତମେ କେବେ ଘରେ ବନେଇଛ?
ନା ମୁଁ ବନେଇନି କେବେ।
ଏତେ ଭଲ୍ ସେ କେମିତି କହିଲ?
ମୁଁ ଜାଣିଚି ସବୁ ରୋଷେଇ।
ଉଁ ହୁଁ। ମମ୍ ମମ୍ ପ୍ଲେଟ୍ କେତ୍ ନଉଛନ୍ତି ତମ ଆଡେ?
ଚାଳିଶ ରୁ ପଚାଶ ଟଆଁ।
ହ ଏତେ ମଲା।
ହୁଁଉଁ।
ହୁଁ।
ତମଆଡେ କେତେ କି?
ଆମ ଆଡେ ଷାଠିଏ।
ଷାଠିଏ।
ହୁଁ।
ଉଁ ହୁଁ।
ଆଙ୍କୁ ତମେ କହୁଥିଲକି ତମ ଆଡେ ଗୋଟେ ଚିକେନ୍ ବାଲା ଯୋଉ ଚିକେନେ ଷ୍ଟିକ୍ ମିଳୁଚି। ସେଟା କିଅଁ କେତେ ଟଙ୍କା?
କୋଡ଼ିଏ ଟଙ୍କା, କୋଡ଼ିଏ, ତିରିଶ।
କି ଟେଷ୍ଟ!
ଟେଷ୍ଟ ସେମ୍ ଚଳିବ କାଇଁ ଏତେ ଭଲ ନୁହଁ।
ହୁଁ ହୁଁ। ମୁଁ କଁ ଫାଷ୍ଟଫୁଡ୍ ବିଷୟରେ ଅଧିକା ମାନେ ଖାଇବା ଜାଣିଛି?
ଆଉ କଣ ଆଉ ତମେ କଁ ଖାଇବ କହୁନ, କଣ? ମେନ୍ ତ ଇଜି ସିଜେଇ ଦବ ଭାଜି ଦବ ଖାଇଦବ।
ରୋଲ
ରୋଲ ପରଟାକୁ ବେଲିବ ଖାଇବ। ତମେ କଣ ଜାଣିଛ କହୁନ ମୁଁ ତ ଏତେ କହିଲଣିି ତମେ ଚିକେନ୍ ପକୋଡ଼ା ରେ ରେସିପିଟା କୁହ ମୁଁ ବି ଟିକେ ଶୁଣେ?
ଚିକେନ୍ ନିଅ
ହଁ।
ତାପରେ ସେଥିରେ ଅଦା ରସୁଣ। ଦିଟା ଯାକ ଛେଚିକି ପକେଇ ଦବା କି?
ହଁ।
ତାପରେ ସେଥିରେ କଁ ଅଣ୍ଡା ଭାଙ୍ଗିକି ରଖିଦବ।
ହୁଁ।
ତାପରେ ଛାଣିବା ବେଳକୁ କନ୍ଫ୍ଲୋର ପକେଇକିରି ଆଉ ଲୁଣ ପକେଇକି ଓ ହୋ କ କଞ୍ଚାଲଙ୍କା ଯୋଉ କଞ୍ଚା ଲଙ୍କା ପକାଇବ ଟିକ୍ ଟିକ୍ କରିକିରି ଆଉ ଯୋଉ କଣ ସେଟା ଚିଲି କାଶ୍ମୀର ଚିଲି ନାହିଁ ତ ଫୁଡ୍ କଲର ଆଡ୍ କରିବ ତାକୁ ଗୋଳେଇକିରି ତାପରେ ତାକୁ ଗୋଟା ଗୋଟା କରି ଛାଣିବ। ତାପରେ ମୁଁ ଗ୍ୟାସ୍ ଟିକେ ହଁ ସ୍ଲୋ ରଖିଲେ ଚିକେନ୍ ଟା ଭଲ ସି ତାପରେ ସିଏ ଦେଖିବା ଯେତେବେଳେ ଚିକେନ୍ ହେଇଗଲାଣି ତାକୁ ଗୋଟେ ଜାଗାରେ ସଜେଇକିରି ସସ୍ ପକେଇକି ଦବ।
ହୁଁ ହୁଁ। ୱାହା ତମେ ତ ବହୁତ କେବେ କରିକି ଖୁଆଇଛ ନା ନାଇଁ?
ହଁ ହଁ ଏଇଟା ଖା ଖୁଆଇଛି। ତମେ
ପରେ କଥା ଆଉ। ମୁଁ କେବେ ଖାଇନି ମାନେ ମୁଁ କେବେ କରିନି।
ହୁଁ ହୁଁ। ହୁଁ। ଫାଷ୍ଟ ଫୁଡ୍ ରେ କଣ ଭଲ ଲାଗେ ତାଙ୍କୁ?
ଫାଷ୍ଟ ଫୁଡ୍ ରେ କଣ ଭଲ ଲାଗେ? ପକୋଡ଼ା ଭଲ ଲାଗେ।
ନହଲେ ରୋଲ୍।
ଆଉ କଣ ଆଉ ସେମିତି କିଛି ନାଇ ମୋମୋ ବି
ହୁଁ। ଚାଉମିିନି?
ଚାଉମିନ୍ ହଁ ଚଲିବ ଚାଉମିନ୍ ଏତେ ମୁଁ ଖାଏନି ବାହାରେ।
କଣ ଘରେ ବନେଇ ହେଇଯିବ ତମର?
ଚଉମିନ୍ ମତେ ଏତେ ଭଲ ଲାଗେନି।
ତୋମକୁ ତାହେଲେ କଣ ଭଲ ଲାଗେ?
କଣ? ତମକୁ ସବୁ ଭଲ ଲାଗେ?
ହୁଁ
ଉଁ, ହୁଁ। ବଢିଆ କଥା ତାହେଲେ ଆଉ।
ହୁଁ, ଆଉ ଆଜି ତୁମେ କ୍ରୀକେଟ୍ ଖେଳିବା
ହଁ ହଁ ଯିବେ, ଚାରିଟା ବାଜିଲେ ଯିବେ।
ହଁ! ଏବେ ସମୟ ହେଇ ଯାଇଛି ପୁଣି ନେକ୍ସଟ୍ କଲରେ କଥା ହେବା।
ଓକେ।
ନାହିଁ।
କାଇଁ